ଖାଲି ଆଗେ ପ୍ରଣାମ।
ଆଜ୍ଞା ନମସ୍କାର। କେମତି ଅଛନ୍ତି? ଜୟ ଜଗନ୍ନାଥ।
ଭଲ ଅଛି। ଆପଣ କେମତି ଅଛନ୍ତି?
ମୁଁ ବି ବୋଉତ ଭଲ ଅଛି।
ଆଉ ଆପଣ ଏବେ କଁ କରୁଚନ୍ତି?
ଏବେ ମୁଁ କିଛି କରୁନି ଏମତି ବସିଥିଲି। ଆଉ ତମେ କଁ କରୁଚ?
ଏବେ ଜଷ୍ଟ୍ ପଢୁଛି ଆଉ।
ଓହୋ। ଆଉ କଁ ଏମତି କିଛି ଷ୍ଟୋରି ବୁକ୍ ନା ଆ
ନାଇଁ ପଢାପଢି ଚାଲିଚି ଗମେଣ୍ଟ ଏକ୍ଜାମ ସବୁ ଦେ ଅଛି ତ ଆଗୁକୁ।
ଓହୋ ଭଲ ଭଲ।
ଆପଣ କଣ୍ ତମର ଏବେ କଣ କମ୍ପ୍ଲିଟ୍ ହେଇଛି।
ହଁ ମୋର ତ ପଢାପଢି ସରିଯାଇଚି ପଢାପଢି ସାରିକି ଏବେ ଘ ରେ ଅଛି। ଆଉ ନାଇଁ ଏମ୍ ବି ଏ ସରିଚି ମୋର।
ହୁଁ ହୁଁ।
ସରିଲା ପରେ କିଛି ନାଇଁ ଏ ଏମତି ପଢାପଢି ବି କରୁଚି ଏଁ ଏବେ ତ ସବୁ ଯୋଉ ବାହାରୁଛି ଯୋଉ ସବୁ ଚାକିରି ଗୋଟେ ଗୋଟେ ଅ କେବେ କେବେ ଘରେ କୁହନ୍ତି କି ନାଇଁ ଟିକେ ପଢାପଢି କରେ ସେଗୁରା ଯଦି ଆ ହେଇଯିବ କାଳେ ଯଦି ଯଦି ଲକ୍ ରେ ଥିବ ଯଦି ହେଇଯିବ ସେଥିପାଇଁ ବି ଟିକେ ଉଁ ପଢି ହଉନେଇ କିନ୍ତୁ ଚେଷ୍ଟା କରୁଚି ପଢିବା ଲାଗି ଆଉ।
ଆଜ୍ଞା।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ଭଲ ଅଛନ୍ତି। ଆପଣଙ୍କର?
ଆମ ଘରେ ସବୁ ବୋଉତ ଭଲ ଅଛନ୍ତି। ଘରେ କିଏ କିଏ ଅଛନ୍ତି?
ହୁଁ ଘରେ ବାବା ଉଁ ମା ଆଉ ତିନ ଜଣ ଭଉଣୀ ମୋର। ମୁଁ ଏକା ଆଉ ଛାନ ଭାଇ ଆଉ।
ପୁରା ଗେହ୍ଲା ତାହେଲେ ହେଇଥିବେ ଆଉ।
ହଁ ଆପଣ ଆପଣଙ୍କ ଘରେ କିଏ କିଏ ସବୁ ଅଛ
ଆମ ଘରେ ମୁଁ ବଡ ଝିଅ। ଆଉ ମୋ ତଳେ ଭାଇ ଭଉଣୀ ଅଛନ୍ତି ଆମ ଘରେ ବାପା ମାଆ ଆଉ। ଆଉ ତମୁ ବୁଲିବାକୁ ଭଲ ଲାଗେ କି ନାଇଁ?
ହଁ ମୋତେ ବୁଲିଆକୁ ଭଲ ଲାଗେ ଆଉ।
କୋଉ କୋଉ ଜାଗା ଏମତି ବୁଲିଚନ୍ତି? ହଁ ବୁଲିବା ପାଇଁ ତ ସମସ୍ତଙ୍କୁ ଭଲ ଲାଗେ ସମସ୍ତେ ଚାହାଁନ୍ତି କି ଟିକେ ଆମେ ବୁଲି ଆସୁ। ରଜରେ ଆମ ଘର ପାଖେରେ ହଉଥିଲା ଆଁ ଯେମତି ସବୁ ଦୋଳି ଲାଗିଥିଲା ଆଉ ସବୁ ପ୍ରକାର ଯେମତି ପ୍ରତିଯୋଗିତା ହୁଏଟି ଆଁ ଦୋଳିର ଆଉ ପୁଚି ଖେଳିବା ପୋଡପିଠା ତିଆରି କରିବା ପାନ ମୋ ଏଇସବୁରେ ହଉଥିଲା ମୁଁ ସେସବୁ ଦେଖିକି ଗୋଟେ ମଜା ଆଉ।
ହଁ।
ରଜ ଟା ବହୁତ ଭଲରେ ଭଲରେ ବି କଟିଲା। ଯେହେତୁ ଏବେ ଏବେ ରଜ ଯାଇଛି ତ ପିଲାମାନଙ୍କ ମନରେ ଏବେ ବି ସେମିତି ଚାଲିଛି ରଜ ପାଇଁ। ବହୁତ କିଛି।
ଆଉ ଆପଣ ଓଡ଼ିଶାର ପର୍ବ ବିଷୟରେ କିଛି ଜାଣିଛନ୍ତି ନା ଜାଣିନାହାନ୍ତି?
ଓଡ଼ିଶାର ପର୍ବତ ହଁ ଜାଣିଛି। ଏବେ ଯେହେତୁ ଗୋଟେ ରଜ ଗଲା ସେଇଟା ଆମ ଓଡିଶାର ଗୋଟେ କହିବାକୁ ଗଲେ ବଡ ପର୍ବ ସମ ସବୁ ଝିଅ ମାନଙ୍କର ସେଇଟା ଗୋଟେ ନାଇଁ ଖୁସିର ଦିନ ଥାଏ ତିନି ଦିନ ପୁରା ଘରେ କିଛି କାମ କରିବନି। ଆ ଖାଇ ଦେଇ ଖାଲି ବୁଲିବ। ଆଉ ଘରେ ମା ବାପା କିଛି କରିବାକୁ ବି ଦିଅନ୍ତିନି।
ହୁଁ। ଆଉ ଯୋଉ କହୁଥିଲେ ଆପଣ ରଥଯାତ୍ରା ବିଷୟରେ କିଛି ଜାଣିଛନ୍ତି?
ଯାତ୍ରା ବିଷୟରେ ସମସ୍ତେ ଜାଣିଛ ନ୍ତି ମୁଁ ବି କିଛି ଜାଣିଛି ଯେ ରଥଯାତ୍ରା ଏବେ ଆମର ଆସୁଛି ସ୍ନାନ ପୂର୍ଣ୍ଣିମା। ଯେତେବେଳେ କି ଠାକୁର ହେଲା ଶହେ ଆଠ ଗରା ପାଣିରେ ଗାଧେଇବେ। ସ୍ନାନ ପୂର୍ଣ୍ଣିମା ପରେ ହେଲା ଠାକୁରଙ୍କ ଜଳ ହେଇଯିବ ସେ ପୁଣି ଅଣସର ଘରେ ଶୋଇବେ। ସେତେବେଳେ କୁହନ୍ତି କି ବହୁତ ଗୁଳୁଗୁଳିୁ ବି ହୁଏ ବହୁତ ଗରମ ବି ହୁଏ ସେତେବେଳେ।
ସେ ଗୁଳିଗୁଳି ଟା ହୁଏ କଣ ପାଇଁ?
ହୁଏ ଏଇଥିଲାଗି ଯେ ଯେହେତୁ ଠାକୁରଙ୍କୁ ଜର ହେଇଯାଇଛି। ଠାକୁର ହେଲା ଅଣସର ଘରେ ରୁହନ୍ତି। ସେଇ ଟାଇମ୍ ରେ କି କୁହନ୍ତି ଯେ ତୁମ ସଂସ୍କୃତି ଇଏକୁ ନେଇକି ଗୋଟେ ଲିଙ୍କ୍ ରଖିକି କୁହନ୍ତି କି ସେଇ ଟାଇମ୍ ରେ ଅଧିକ ଗରମ ହୁଏ ବୋଲି।
ଆଉ ଆପଣ ରଥଯାତ୍ରାରେ ଯାଆନ୍ତି କି ନାହିଁ?
ହଁ ରଥଯାତ୍ରା ମୁଁ ପୁରୀ ଯାଇପାରେନି କିନ୍ତୁ ଆମ ଘର ପାଖରେ ଯୋଉ ଜଗନ୍ନାଥ ମନ୍ଦିର ଅଛନ୍ତି ସେଇଠି ଯାଏ। ସେଠି ଜଗନ୍ନାଥ ମନ୍ଦିର ଥାଏ। ରଥ ରଥ ବି ଟାଣିକି ମାଉସୀମା ମନ୍ଦିର ପାଖକୁ ନେଇକି ଯାଉ ପୁଣି ଯୋଉଦିନ ଆରେ ଲା ଆସନ୍ତି ଫୁଣି ଠାକୁର ସେଦିନ ବି ଆମେ ଯାଉ ବାହୁଡ଼ା ଦିନ। ତମେ କଣ କର?
ମୁଁ ରଥଯାତ୍ରାରେ ପ୍ରତିବର୍ଷ ପୁରୀ ଯାଏ।
ବହୁତ ବଢ଼ିଆ କଥା।
କିନ୍ତୁ ସବୁ ବର୍ଷ ପୁର ରଥଯାତ୍ରାରେ ଯାଏ କିନ୍ତୁ ଆର ବର୍ଷ ପୁରା ସ୍ନାନ ପୂର୍ଣ୍ଣିମାରେ ଯାଇଚି ତାପରେ ଆମର ଗୁଣ୍ଡିଚାରେ ବି ଯାଇଚି ବାହୁଡ଼ାରେ ବି ଯାଇଚି ସୁନାବେଶରେ ବି ଯାଇଚି।
ପୁ ପୁରା ଜଗନ୍ନାଥଙ୍କ ଡୋରି ଲାଗିଛି ତମ ପାଇଁ ଆଉ।
ଜଗ ମୁଁପା ଟିକେ ଜଗାଙ୍କ ଭକ୍ତ। ଶହେ ପ୍ରତିଶତ ବିଶ୍ୱାସ କରେ ଜଗାକୁ।
ସେମିତି ଆମ ଓଡିଶାରେ ବହୁତ ଲୋକ ଅଛନ୍ତି। ଖାଲି ଓଡ଼ିଶା ନୁହେଁ ଏବେ ବାହାର କଣ୍ଟ୍ରିରେ ବି ବହୁତ ଲୋକ ଆସୁଛନ୍ତି ଯେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ଲାଗି ହଁ।
ଓନ୍ଲି ଓନ୍ଲି ଓଡ଼ିଆ ଓଡ଼ିଆ ୟୁଜ୍ କର।
ହଁ ହଁ। ତ ଓଡ଼ିଶାବାସୀ ଆମେ ଯେହେତୁ ତ ଜଗନ୍ନାଥ ଆମର ହେଲା କଦିନୀ ପ୍ରକୃତ ବନ୍ଧୁ ଆଉ ମିତ୍ର ସେ ହିଁ ସବୁକିଛି।
ହଁ। ଆଉ ରଥର ଯେଉଁ ଆମର ତିନିଟି ରଥ ଅଛି ସେ ତିନିଟି ରଥର ନାଁ କହିପାରିବ?
ତମେ ଟିକେ କୁହ ତମେ ପୁରା ବହୁତ ବଡ଼ ଭକ୍ତ ମୁଁ ଆଜି ଟିକେ ଶୁଣିବି ତମ ପାଖରୁ
କହୁନାହାନ୍ତି ମୁଁ ପା ପଚାରୁଚି ଆପଣ କୁହନ୍ତୁ।
ନାଇଁ ନା ମୁଁ ତ ଜାଣିଚି ମତେ ବହୁତ ଇଚ୍ଛାତମଠୁ ଶୁଣିବାପାଇଁ ପୁରା ହେଲା ଜଗନ୍ନାଥଙ୍କ ବ୍ରତ୍ତ ଆଉ ଶହେ ପ୍ରତିଶତ ପୁରା ହେଲା ତାଙ୍କ
ନନ୍ଦିଘୋଷ ତାଳଧ୍ୱଜ ଦଳ୍ପ ଦଳ।
ନନ୍ଦୀଘୋଷରେ କୋଉ ଠାକୁର ବସନ୍ତି?
ନନ୍ଦୀଘୋଷରେ ଜଗନ୍ନାଥ ବସନ୍ତି। ଆପଣ ତାପରେ କୁହନ୍ତୁ ଦଳପଦଳନରେ କିଏ ବସନ୍ତି କୁହନ୍ତୁ?
ଓ କ୍ୱେସଚିନ ମୋ ଆଡକୁ ଆସିଗଲା।
ମୁଁ ଗୋଟେ କହିଲି ତାପରେ ତମେ ଗୋଟେ କହିବ ଆଉ ଗୋଟେ ମୁଁ କହିବି।
ଠିକ୍ ଅଛି ତାହେଲେ ମୁଁ ଫାଷ୍ଟ ମୁଁ ପଚାରି ନଉଛି ତମକୁ। ଆଗ ହେଲା ଜଗନ୍ନାଥଙ୍କ ପାଖରୁ କାଇଁ ଆରମ୍ଭ କଲା ଆଗ ବଳଭଦ୍ରଙ୍କ ପାଖରୁ ଆରମ୍ଭ କରିବାର ଥିଲା। ବଡ ଭାଇଙ୍କ ପାଖରୁ।
ଆପଣ ଫସିଗଲେ।
ନାନା ମୁଁ କିଛି ଫସିନୀ। ଏମିତି
ଠିକ ନା।
ହଁ ଟିକେ ଟିକେ ଆଉ
କୁହନ୍ତୁ କୁହନ୍ତୁ କିଛି ଅସବିଧା ନାହିଁ ଭୁଲ ହେଲେ ମୁଁ କହିବି।
ଆମର ତାଳ ଧୁଜିରେ ହେଲା ପ୍ରଭୁ ବଳରାମ ବାସନ୍ତୀ ତା ପର ରେ ସୁଭଦ୍ରା।
ହଁ ଠିକ ତ କହିଲେ ଭୁଲ ଶୁଣିକିନା।
କିଛି ଭୁଲ ନାହିଁ ଜାଣିଛି ବାସ କଥା ବଢ଼େଇବା ଲାଗି ମୁଁ ତୁମକୁ କହିଲି ଆଉ।
ଆପଣ ଏବେ ଗୋଟେ କଣ କରୁଛନ୍ତି ବୋଧେ କାର୍ଯ୍ୟରେ ଅଛନ୍ତି?
କିଛି କାର୍ଯ୍ୟରେ ମୁଁ ନାହିଁ। ମୁଁ ବାସ କିଛି ନାହିଁ ବାହାରେ ଆସିଲି ଟିକେ ଏମତି ଅ ଚାଲିଲ ଟାଇପ ର
ଗୁମ ଆପଣ ସକାଳୁ ଆଜି କଣ ଖାଇଥିଲେ?
ସକାଳେ ହେଇଛି ମୁଁ ରୁଟି ଆଉ କ୍ଷୀର ଖାଇଛି।
ପୁରା ହାଲକା ଖାଦ୍ୟ ଖାଇଛନ୍ତି ଆଉ।
ହଁ ହଁ। ସକାଳ ଟାଇମ୍ ଆଉ କଣ ଖାଇବା କଣ ଖାଇବା। ରୁଟି କ୍ଷୀର ଟିକେ ଖାଇଦିଅ ବସ୍ ଶଇଲା ଆଉ।
ଆପଣଙ୍କ ବ୍ୟାକ୍ଗ୍ରାଉଣ୍ଡରେ କାର ଗୋଟେ ପାଉଁଞ୍ଜିର ଶବ୍ଦ ଶୁଭୁଛି।
ପାଉଁଜି ସ ପାଁଉଁଜି ତ ଏଇଠି ନାହିଁ କାହିଁ ନା ମୁଁ ବି ପାଁଉଁଛି ପିଧି ହି ନାହିଁ।
ଶୁଭିଲା ତ ସେଇଭଳିଆ।
ତମ ତମ କାନଟ ହେଲେ ବହୁତ ପତଳା ମନ୍ତଲ। ଏତେ ସାରା ସନ୍ତୋଷ ଶୁଭା ଯାଉଛି।
କାରଣ ଶବ୍ଦ ପିଲା ନା ସେଥିଲାଗି ଆଉ।
ଓହୋ ହୋ ହୋ ଶବ୍ଦ ପିଲା ସେମାନେ ହେଲା ଏଥିରେ ଏତେ ଇଏ ନଥାନ୍ତି ସେମାନେ ସବୁ ହେଲା ମୋବାଇଲ ହେଲା ନହେଲେ ଲ୍ୟାପଟପ୍ ସେମାନେ ସବୁ ସେଇ
ସେଥିରେ ବି ଥାଏ କିନ୍ତୁ ମୋର ଟିକେ ଅଲଗା ହଇଏ ମୋର ସବୁଆଡେ ଗୁଣ ଜର ଥାଏ ମୁଁ ଏଠି ମୋର ଫୋକସ ଯଦି ଆଗରେ ଥିବ କାନଦୀଟା ସାଇଡ କୁ ଥିବ ସବୁବେଳେ।
ଆ ଯୋଉ କୁହନ୍ତିନି କଣ ସେଇଟା କୁହନ୍ତି ଅଲରାଉଣ୍ଡ ତମ ସେୟା।
ସମସ୍ତେ ତ ସେଇଟା କୁହନ୍ତି ଆଉ ତମେ ବି କହିଲ ଆଉ।
ସେଇଟା ରହିବା ବି ଭଲ କଥା ଟେ। ଖୁସିର କଥା ଏଇଟା।
ଥଣ୍ଡା ହେଇଯାଇଛି ବୋତେ ତମକୁ?
ହୁଁ।
ଥଣ୍ଡା ହେଇଯାଇଛି ବୋଧେ?
ହୁଁ ଥଣ୍ଡା ହେଇଯାଇଛି। କାଲି ଗୋଟ ପହରଦିନ ଗୋଟେ ବରଯାତ୍ରୀ ଥିଲା ଯାଇଥିଲି। ଟିକେ ଅଧିକ ସେଇ ଯୋଉ ରିମ୍ଝିମ୍ ପାନି ଗୀତରେ ଆଉ ନାଚିକି ଥଣ୍ଡା ହେଇଯାଇଛି ଆଉ।
ଓ ହୋ ହୋ। ଓ ପୁରା ରିମ୍ଝିମ ଗୀତ ସହିତ ତମେ ବି ରିମ୍ଝମ ହେଯାଇଛ ପୁରା ଆଉ।
ହଁ ସେମିତି ସେ ଯେଉଁ ଉପରୁ ପାଣିଟା ପକେଇଲା ମୁଁ ସେଇ ଖୁସିରେ ଟିକେ ନାଚିଦେଲି ଆଉ।
ଆଉ ସେଇ ଖୁସି ରେ ଥଣ୍ଡା ଟା ହେଇଗଲା ଆଉ।
ହଁ ସେଇ ଖୁସି ରେ ଥଣ୍ଡା ଟା ହେଇଗଲା ଆଉ।
ଛଳିବ। ଏମିତି ତ ଜୀବନ କଟିଯିବା ଦରକାର ଆଉ କିଛି ତ କିଛି ଗୋଟେ ମଜାମସ୍ତି ରହିବା ଦରକାର।
ହୁଁ ଯିବୁନ ତ କେତେବେଳେ କୁଆଡକୁ କଣ ହବ କିଛି କହିହବନି।
ସେଇଥିଲା କି ଯେତେବେଳେ ଯୋଉ ଯାହା ମିଳୁଛି ବସ୍ ଖୁସି ରହିବାର ଅଛି।
ହଉ ତାହେଲେ ତମେ ଟୋଟାଲି ପୁରୀ ଯାଇନା ରଥଯାତ୍ରାରେ?
ହଁ ହଁ ରଥଯାତ୍ରା ରେ ମୁ କେବେ ବହୁତ ବହୁତ ଧନ୍ୟବାଦ ଯାହା ଗୋଟେ ବଡ ଭକ୍ତ ସହିତ ମୋତେ ଯିବାକୁ ସୁଯୋଗ ମିଳିବା।
ମାନେ ଭିଡରେ ପଶିବାକୁ ପଡିବନି। ପୁରା ଫାଙ୍କାରେ ଯିବ ଆରେ ଏ ଭିଆଇ ପିଇରେ ଯିବ ମୋ ସହିତ।
ଓହୋ ତମ ପାଖରେ ଭିଆଇ ପି କେହି ଚିହ୍ନା ଅଛନ୍ତି କି?
ଚିହନାକ ନିଜ ଦାଦା ହଉଛନ୍ତି ଅଛନ୍ତି।
ଓ ଓ ସେଥିଲାଗି ତମେ ପୁରୀ ପୁଣି ଯାଉଛ ଆଉ।
ମୋ ଦାଦା ହିଁ ରେଲୱେରେ ଅଛନ୍ତି ଯିଏକି ଖୋର୍ଦ୍ଧା ଡିଭିଜନ ଲ ଅଛନ୍ତି ତାଙ୍କର ହେଉଛି ଖୋର୍ଦ୍ଧାରୁ ବାଲେଶ୍ୱର ପର୍ଯ୍ୟନ୍ତ ତାଙ୍କ ଅଣ୍ଡରରେ।
ଓହୋ।
ଆଉ ସେଇଟା କହିପାରିବିନି ତାଙ୍କ ନାଁ ଟା ଏଥିରେ ମୁଁ ତମକୁ ମେସେଜ ରେ କହିବି ଗୁଗଲ ରେ ମାରିବ। ତାଙ୍କ ନାଁ ତାଙ୍କ ନାଁ ସୋ କରିବ।
ଠିକ୍ ଅଛି ଠିକ୍ ଅଛି।
ସେ ଅର୍ଥ ବିଭାଗରେ ଅଛନ୍ତି।
ଓୋହୋ। ସେଥିପାଇଁ ତମେ ଆରାମ ସେ ଯାଇକି ଚଳନ
ଆମେ ଠିକ୍ କେଉଁଠି ବସୁ ଜାଣିଛ?
କେଉଠି?
ଶ୍ରୀମନ୍ଦିର ସାମ୍ନାରେ ଯୋଉ ଉପରେ ଯୋଉ ବସନ୍ତି ଯୋଉ ହଉଛି ଆମର ବମରା ହୁଏ ଟେନ୍ ଟା। ଯେଉଁ ଛାତ ଉପରେ ଆମେ ସେଇଠି ବସୁ। ଠିକ୍ ଠାକୁର ଆସିବେ ପହଣ୍ଡିଇକି ସେଇଠୁ ଦେଖିକି ପୁରା ରଥ ଇଏ ପଲାସ ସହିଲା ପର୍ଯ୍ୟନ୍ତ ଆମେ ସେଇଠୁ ବସିଥିବୁ ତାପରେ ଆସିବୁ।
ତାହେଲେ ରଥ ରଥ ଚକ ରଥ ପଖର ରଥ ଦୌଡ଼ି ଟାଣିଛନ୍ତି କି ନାଇଁ?
ହଁ ସେଟା ମୁଁ ଆସେବି ଦାଦା ଆସନ୍ତିନି ଦାଦା ଟିକେ ଡରନ୍ତି। କିନ୍ତୁ ମୁଁ ଆସିକି ଜଗନ୍ନାଥଙ୍କ ରଥ ନଟାଣିଲେ ମତେ ଭଲ ଲାଗିବନି।